ରାଧେ ରାଧେ।
ରାଧେ ରାଧେ। ଆଉ ଆପଣ କଣ କରୁଚନ୍ତି?
ମୁଁ ଏଠି କଣ କରିକି ଖା ପିଅ ସଇିଲା ଆମର ସକାଳୁ ରୋଷେଇ କରିଦେଇଥିଲି ଭାତ ଡାଲି ପୋଇ ଆଳୁ ରାଇ ଶାଗ ଭଜା କରିଥିଲି।
ଉୁଁ ହୁଁ ଆଉ ଦେହ ପା ସବୁ ଭଲ ଅଛି ତ?
ହଁ ହଁ ସବୁ ଭଲ ଅଛି। ଆଉ ଜଗନ୍ନାଥ ଦେଖିବାକୁ ଆସିଛ ପୁରୀ ଧାମ ଜଗନ୍ନାଥ ଧାମ?
ନାଇଁ ଏବେ ତ ଯାଇନି ଯେ ଯୋଉ ଠାକୁର ତ ଡୋରି ଲାଗିନି ଡୋରି ଲାଗିଲେ ନିଶ୍ଚିନ୍ତ ଯିବୁ ଆଉ।
ହଉ ଆସ କେବେ ସବୁଆଡ଼କୁ ବୁଲିବ ଆମର ପୁରୀ ଜଗନ୍ନାଥ ଧାମ ବୁଲିବ। ଆସିଲେ ବାଟ ମଙ୍ଗଳାଗ ଆଗେ ଦର୍ଶନ କରିକି
ଆଜ୍ଞା।
ତାପରେ ଅଠର ନଳା ଯିବ ଅଠର ନଳାରେ ଅଠର ନଳା ଦେଖିବ ଆ ତାପରେ ଜଗନ୍ନାଥ ଧାମ ରେ ଜଗନ୍ନାଥଙ୍କ ଦର୍ଶ ଦର୍ଶନ କରିବ ଦର୍ଶନ କରିକି ଆମର ଯୋଉ ଶହେ ଆଠ ଲିଙ୍ଗ ଅଛନ୍ତି ସମୁଦ୍ର କୂଳରେ ତାଙ୍କୁ ଦର୍ଶନ କରି ତାପରେ ଆମର ଯୋଉ ସ୍ୱର୍ଗ ଦ୍ୱାରରେ ଅଛନ୍ତି ମା ସଂସ୍ଥାନ କାଳୀ ଅ ଛନ୍ତି ତାଙ୍କୁ ଦର୍ଶନ କରିବ ଅବଢ଼ା ଫବଢ଼ା ଖାଇ ସମୁଦ୍ର କୂଳରେ ବୁଲାବୁଲି କରି
ଏବେ ତ ସେ ସବୁ ଏତେ ବୁଲି ହବନି ଯେକୌଣସି ଆମେ ଜାଣିଥିବେ ଯୋଉ ଭିଡ ରଥଯାତ୍ରା ଟାଇମରେ ପୁରୀ ବହୁତ ଭିଡ଼।
ହଁ ଭିଡ ଏବେ ବର୍ତମାନ ବର୍ତ ତାହାନେ ଫାଙ୍କା ପୁରା ଅଛି ଯେହେତୁ ଜଗନ୍ନାଥ ଥେ ନାହାନ୍ତି ଜଗନ୍ନାଥ ମନ୍ଦିରରେ ଯେହେତୁ ତାଙ୍କର ଏଇନା ଜର ତାଙ୍କୁ ହେଇଛି ସେ ଏନା ଅଣସର ଘରେ ଅଛନ୍ତି ତ ତାଙ୍କ ଇଏ ରେ ଯେ ଅଲାରନାଥ ପ୍ରଭୁ ପୂ ପୂଜା ପାଉଛନ୍ତି ଜଗନ୍ନାଥ ମନ୍ଦିରରେ ଅଲାରନଥ ଦର୍ଶନ କରିବ। ତ ବର୍ଷକୁ ଏଇ ପନ୍ଦର ଦିନ ଅଲାରନାଥଙ୍କ ଦର୍ଶନ କରିବା ସୌଭାଗ୍ୟ ବି ପାଇବ ତମେ। କେବେ ଦେଖିଛ ଅଲାରନାଥ ଅଲାରନାଥ କେବେ ଦର୍ଶନ କରିଛ?
ନାହିଁ ନାହିଁ।
ହୁଁ ପୁରା ଫାଙ୍କାରେ ଦର୍ଶନ କରି ଅଲାରନାଥଙ୍କ ଦର୍ଶନ କରି ଆ ଚ ଅଭଡା ତ ଏବେ ବାହାରୁନଥିବ ଅଭଡା ବନ୍ଦ ଥିବ ଆଉ
କମଥିବ।
ହୁଁ ବୁଲାବୁଲି କରି ଭୋଗରାଗ ଖାଇକି ଆମ ଯୋଉ ପୁରା ପୁରୀରେ ପ୍ରସିଦ୍ଧ ଫେଣି ଆ ଖା ପିଆ କରି ଆସିବ ଟିକେ ବୁଲାବୁଲି କରି ସମୁଦ୍ର କୂଳକୁ ଯେତେବେଳେ ଯିବ ସନ୍ଧ୍ୟାଳିଆ ଟିକେ ଗଲେ ସବୁ ଅ ମାନେ ଆଇଁଷ ଉପରେ ସବୁ ଖାଇବାକୁ ମିଳିବ ଅ ଚୁଙ୍ଗୁଡ଼ି କଙ୍କଡ଼ା ସବୁ ଗୋଟା ଛଣା ହେଇଥିବ ସବୁ ପକୋଡା ହେଇଯିବ ଓ ପୁତ ସବୁ
ହୁଁ ଆଉ ବର୍ଷା ହୋଉଛି ସିଆଡେ?
ହଁ ହଁ ବର୍ଷା ହୋ।
ହ୍ୟାଲୋ।
ହଁ ବର୍ଷା ହୋଉଛି ବର୍ଷା ବର୍ଷା ତ ହୋଉଛି।
ତ ଆମର ବି ଇଆଡେ ଚାରି ଦିନ ହେଲାଣି ବର୍ଷା ହୋଉଛି। ଆଉ ବାହାରକୁ ତ ବାହାରି ହଉନି ଆମେ ତ ଗରିବ ଲୋକ ଆଉ ଚୁଲିରେ ତ ରୋଷେଇ ହଉଛି ଆଉ ରୋଷେଇବାସ ତ କରିହୋଉନି ଆଉ କଣ କରିବୁ କୁହ।
ଏଠି କେହି ଏଠି କେହି ଗ ରିବ ନାହାନ୍ତି ବଡ଼ ଲୋକ କେହିନାହାନ୍ତି। ସମସ୍ତେ ସମାନେ ଭଗବାନ ଯେହେତୁ ସଂସାରେ ଜନ୍ମ ଦେଇଛନ୍ତି ହାତ ଗୋଡ ଚାରିଟା ଦେଇଛନ୍ତି ସେଇ ଟା ହୋଉଛି ଆମର ଧନରତ୍ନ ସବୁ କିିଛି ଆମେ ଚାହିଁଲେ ସବୁ କିିଛି କରିପାରିବା। ତ ଗ ଭଗବାନଙ୍କୁ ନିନ୍ଦିକି ଆମେ କହିବା ଆମେ ଗରିବ ବୋଲି ସେଇଟା କହିବୁନୁ ଯିଏ ବଡଲୋକ ହେଇକି ଜି ବି ସେ ତାର ଏଇ ଦି ହାତ ଦି ଗୋଡରେ ପରିଶ୍ରମ କରିକି ବଡ଼ଲୋକ କହିଚି ପା କଣ ତ ଭଗବାନ ବଡଲୋକ କରିଦେଇଛନ୍ତିକି ନା
ଦେଖ ଆମ ଘରେ ଜଣେ ହିଁ ରୋଜଗାର ଲୋକ ଠିକ ଅଛି ଆମେ ଯେଦି ସେଇ ରୋଜଗାରେ ଆମେ କହିବା ଗ୍ୟାସ୍ କିଣି ଦବା ଗ୍ୟାସ୍ କିଣି ହବ କି? ହବନି ଆଜ୍ଞା ଗ୍ୟାସ୍ ରେଟ ତିନି ହଜାର ଟଙ୍କା ଏଇ ଲୋକମାନେ କେତେବେଳେ ବଦଳିବେନି ଏମିତି ପଇସା ପରର ଖାଇବେ ଠିକ୍ ଅଛି ଆମେ ଏମିତି ହଇରାଣ ହଉତୁଉ ଠିକ୍ ଅଛି।
ହଁ ଆମର ଏଠି ବର୍ଷା ହଉଚି ଜୋରରେ ବର୍ଷା ହେଲାଠୁ କୋଉ ମାଛ କୋଉ ମାଛ ସବୁ ଉପରକୁ ଉଠିକି ଆସିଚନ୍ତି। ଆମେ ଏଠି ବସିକି ଧରୁଚୁ କୋଉ ମାଛ ବି କୋଉ ମାଛ ଖାଇଚ?
ନାଇଁ ନାଇଁ ଆମେ କୋଉ ମାଛ ଦେଖିନୁ।
ଦେଖିନ ତା ପିଠି ସାରା କ
ହ ନାଇଁ ନାଇଁ ଏତେ ମୁଁ ଦେଖିନି ମୁଁ ଖାଲି ବଡ ମାଛ ହେଇଁ ଖାଏ। ତାଉ ଆପଣଙ୍କ ଘରୁ କାଲି କଣ ସାପ ବାହାରଥିଲା? ଆଜ୍ଞା।
ଆମର ଯୋଉ ଫସଲ ବାଡ଼ି ହେଇଚି ସବୁ।
ଆଉ ହ କଣ କଣ ଲଗେଇଚନ୍ତିି?
ଆମ ସବୁ ଲାଗିଚି ବିନି ଲାଗିଚି ଝୁଡଙ୍ଗ ଲାଗିଚି କଖାରୁ ଲାଗିଚି କା କୁଡି ଲାଗିଚି ତାପରେ ପେଣ୍ଟି ଜହ୍ନି ଲାଗିଚି। କଲରା ଲାଗିଚି ବର୍ଷା ଋତୁ ସିଜିନ୍ ପରିବା ରେଟ୍ କମିଯାଏ ତାପରେ ବର୍ଷା ଦିନେ ତ ସବୁ କିିଛି ଫ ପରିବା ସବୁ ମିଳେ।
ଆଜ୍ଞା।
ତାପରେ ଆମର ଧାନ ତଳି ସବୁ ପଡ଼ିଚି ଧାନ ଗଛ ଲଗା ହବ। ବର୍ଷା ପକେଇଚି ତଳି ଲାଗିଚି ତଳିରେ ଅଧିକ ପାଣି ହେଇଗଲେ ତଳି ନଷ୍ଟ ହେଇଯିବ। ତ ପାଣି କ ଟା ହଉଚି ବିଲରେ ନନା ଯାଇକି ପାଣି କାଟୁଚନ୍ତି ହଁ ଏମିତିଆ ସବୁ ଚାଲଚି। ନଡ଼ିଆ ବରା ହେଇଥିଲା ସବୁ ନଡିଆ ସବୁ ପାତି ହେଇକି ପାତ୍ରି ହେଇକି ସୁ ଖା ହେଲା। ସୁୁଖା ହେଇକି ନଡିଆ ତେଲ ମରା ହେଇକି ତେଲ ଥୁଆ ହେଇଚି ସବୁ ବିକ୍ରି ହବା ପାଇଁ। ଆଉ ତେ ଆ ତମେ ଯେଦି କହୁଛ ତମ ଘରେ ଗୋ ଟ ରୋଜଗାର ତମେ ନିଜେ ବିଜନେସ୍ କିଛି କରୁନ?
ମୁଁ ନିଜେ ସେଇ ବିଜନେସ୍ ହିଁ ଖୋଜୁଚି କଣ କରିବି। ଆପଣ ଦିଅ କିଛି ଜ୍ଞାନ ଦିଅନ୍ତୁ ମତେ। ମୁଁ ଯେମିତି କିଛି ପଇସା ଇନ୍‌କମ୍ କରିପାରିବି କୁହନ୍ତୁ।
ହ ପଇସା ଇନକମ୍ କରିବା ବହୁତ କିଛି ବାଟ ଅଛି ବର୍ତ୍ତଆନେ ଗମେଣ୍ଟେ ଯୋଉ ଭଳିଆ ସୁବିଧା କଲେଣି। ସୁଭଦ୍ରା ଯୋଜନା ପାଇକି ସୁଭଦ୍ରା ପଇସା ଆଣିବ ସୁଭଦ୍ରା ପଇସା ଆଣିକି ତମେ ସବୁ ବିଜନେସ୍ ରେ ଲଗେଇବ ଧୂପଆଟି ମିସିନ ତାପରେ ଆମର ପେ ପର ପ୍ଲେଟ୍ ମିଶିନି ହୁଁ ବହୁତ୍ କିଛି ସେମିତି ଧୂପଆଟି ପ୍ୟାକିଂ କରିବା ପାଇଁ ମିଶିନି ବହୁତ କିଛି ମିଶ୍ ନି ଆଣିକିନା ତମେ ନିଜ ଘରେ ଚାଇଁଲେ ଇନ୍‌କମ୍ ପ କରିପାରିବ ଧୂପଆଟି ମିସିନ୍ କିଣିଲେ ଲାଭ କଣ ନା ଧୂପଆଟି ମିସିନ୍ କମ୍ପାନୀ ଯିଏ ତମକୁ ଦବ ଧୂପଆଟି ମେସିନି ସିଏ ବର୍ତ୍ତଆନେ ଜିରୋ ଡାଉନ୍ ପେମେଣ୍ଟରେ ବି ଦଉଚି। କଥାଆର୍ତ୍ତା ହେଇକି ଭୁବନେଶ୍ୱରରେ ଦଉଚି। କଥାଆର୍ତ୍ତ ହେଇକି ସେଟା ଆଣିବ। ଆଣିକି ତମେ ସେଟା କରିବ।
ଆଜ୍ଞା।
ଘରେ ସେଟା ଧୁ ଧୂପ ମିଶନି ତମେ ଆଣିବ ଆଣଲା ପରେ ସିଏ ଯେତିକି ଧୂପକାଠି ତମେ କରିବ ମାସକୁ ହଉ ଦି ମାସରେ ହଉ ସିଏ ଯେତିକି ଧୂପ କାଠି ତମକୁ ବାହାରେ ସେ କରିବାକୁ ମାନେ ବୁଲିବାକୁ ପଡିବନି। ସେ କିଛି ପଇସା କମ କରିକି ସେ ସେଇଟା ନେଇକି ତମର ତମ ପଇସା ଟା ମାନେ ଯୋଉଠି ତମେ ମାର୍କେଟ ରେ ଦବ ଦଶ ଟଙ୍କାନେଖାଁ ତାଙ୍କୁ ଆଠ ଟଙ୍କାେଖାଁ ଦବା କାହିଁକିନା ଯେହେତୁ ଆସିକି ରେଗୁଲାର ନେବେ ତମଠୁ ତମେ ଆଉ ବାହାରେ ତାକୁ ଦବାକୁ ପଡିବନି। ବୁଲିବାକୁ ପଡିବନି। ଗାଡିରେ ତେଲ ଖର୍ଚ୍ଚ କରିବାକୁ ପଡିବନି। ସେ କମ୍ପାନୀ ତରଫରୁ ଆସିକି ଧୂପ କାଠି ନେବେ ତମ ପଇସା ପେମେଣ୍ଟ ଦେଇକି ଯିବେ। ତା ସହିତ ତମେ ସେଥିରେ ବି ଦି ପଇସା ଇନକମ୍ କରିପାରିବ। ଆମର ବି ପେପର ପ୍ଲେଟ ବାହାରିିଛି ବହୁତ କିଛି
ଆଁ
ବସ୍ତା ନେ ଘରେ ଖାଇଦବୁ।
ଆଜ୍ଞା।
ସେଟା ଜନ୍ମଦିନ। ହୁଁ ବହୁତ କିଛି ମାନେ ଫନ୍‌ସନ୍‌ ରେ ଆମ ସବୁ ଦରକାର ହୋଉଚି ପତ୍ର ସବୁ କାହିଁକ ନା ଲୋକ ସବୁହହାର ବାହାରୁ ବହୁତ ବହୁତ
ସେଇଟା ମେନ୍ ହିଁ ଲାଗୁଛି।
ହୁଁ।
ହୁଁ।
ଟିକେ ସବୁ ଅଛି ସବୁ ତିଆରି କରିବ ତମେ ସବୁ ତାପରେ ୟୁ ଆଣ୍ଡ ଥୋ ଗ୍ଲାସ ବି ଅଛି। ସବୁ ତିଆରି କରିବ ଛୋଟ ଛୋଟ ଗିନା ଅଛି। ମାନେ ଯେଉଁ ଆମେ ସବୁ ତରକାରୀ ଫରକାରୀ ଖାଇବା ପାଇଁ। ବହୁତ କିଛି ପତ୍ରର ପ୍ଲେଟ ସବୁ ଅଛି ବସ୍ ମାର୍କେଟରେ ସା ସବୁ ଡିମାଣ୍ଡ ଅଛି। ଆଉ ବୁଅ
ଆଜ୍ଞା ଆଉ ଆପଣ ଆପଣଙ୍କ ହଜବେଣ୍ଡ କିଏ କାମ କରୁଛନ୍ତି।
ମୁଁ ହଜବ୍ୟାଣ୍ଟ ପେପର ପ୍ଲେଟ ମେସିନ କପାନୀ ମାଲିକ।
ଓହୋ। ଓ ଆଉ ଯାଛି ପୂର୍ ଆଡେ କେବେ ଆସ?
ହଁ ଯାଜପୁର ତ ମୁଁ ଡେଲି ଯାଉଛି ଯାଜପୁର। ଯାଜପୁର ମୁଁ ସକାଳେ ଚା ଫା ପିଇକୁ ଯାଏ ଯାଜପୁର ଗୋଟେ ଅଛି। ଗୋଟେ ବୁଢ଼ୀ ଲୋକ ଟା କରୁଛି ଚାହା। ଷ୍ଟଲ୍ ଗୋଟେ କରିଛି ବଢିଆ ଚା ଫେମସ୍ ଚା ପୁରା।
ଆପଣ ଆପଣ ତ ଜାଣିଥିବେ। ଆମ ମାନେ ସହର ଟାକୁ ଏଇ ଲୋକମାନେ ହିଁ ବଦନାମ କରିଦେଇଛନ୍ତି। ଜାଣିଛନ୍ତି ନା ନାଇଁ ଯାଜପୁର ଗୋଟେ ପବନା।
ନା ନା। ଯାଜପୁର ଗୋଟେ ଭଲ ଜାଗା ଯାଜପୁର ରେ ଆମର ପ୍ରଭୁ ଗୋରେଖନାଥ ଅଛନ୍ତି ମହାପ୍ରଭୁ। ପ୍ରଭୁ ଗୋରେଙ୍ଖ୍ ନାଥ ଅଛନ୍ତି। ସାରଳା ମା ଅଛନ୍ତି। ସେଥିପାଇଁ ଯାଜପୁର ଟା ପ୍ରସିଦ୍ଧ। ଯାଜପୁରରେ ଯାହା ପ୍ରସିଦ୍ଧ ମାନେ କୋଉଠି ନାହିଁ। ଯାଜପୁର ରେ ସ୍ଵୟଂ ଭଗବାନ ମହାଦେବ ଅଛନ୍ତି। ହଁ ତାଙ୍କର ରସେଣ୍ଟଲି ତାଙ୍କର
ଦେଖ ଲୋକଙ୍କ କଥା କଣ ନା ଯାଜପୁରଆ ଗୋଟେ ପବନା। କିଏ ଆମେ କଣ ଏମିତି ପବନ କରୁଛୁ ଯେ ମାନେ ଆମ ଆମ ସହର ଟାକୁ ତମେ ମାନେ ଖରାପ କରୁଛ ଠିକ୍ ଅଛି। ଆଉ ହଁ ଆଉ ସବୁ ଭଲ ତ ଦେହ ପା ଭଲ ଅଛି।
ଦେହ ପାହା ଭଲ ଅଛି। ମୁଣ୍ଡ ଟିକେ ଭଲ ନାହିଁ ମୋର।
ଓହୋ ନାଇଁ ମେଡ଼ିସିନ ଫେଡ଼ିସିନ ଖାଇକି ଦେହ ଭଲ ରଖିବା ଦରକାର। ଆଉ ଏଥର ବର୍ଷା ଦିନ ଜାଣିଥିବେ। ନିଜ ଦେହ ନାଇଁ ନାଇଁ ଡ଼ାଇରିଆ ହେଲେ ତା'ହେଲେ ମେଡ଼ିକାଲ୍ ରେ ଦେଖାନ୍ତୁ। ନଚେତ୍ ଜାଣିଥିବେ ବର୍ଷା ଦି ଯାହା ଖାଇଥିବ, ପିଇଥିବ ସବୁ ଝାଡ଼ା ହୁଏ। ଟିକେ ଜର ହୁଏ। ମଶା ଖାଇ ଥିବ ଯଦି ଡ଼ାଇରିଆ, ମେଲେରିଆ ହବ, ଅଧିକା ରୁ ଅଧିକା ହବ ନା। ସେ ଜ
ହଁ ମୁଁ ସେ ସେ ଝାଡ଼ା ହଉଚି, ସବୁ ଗୋଟିକିଆ ମାଲ୍‌ ସବୁ ଗଳୁଛି।
ହଁ ନାଇଁ ଡକ୍ଟର୍ ଦେଖାଅ, ଡକ୍ଟର୍ ଦେଖେଇ ନିଜ ଦେହ ବହୁତ୍ ଜଲ୍ଦି ଠିକ୍ କର। କାଇଁ କହିଲ ତମ ଦେହ ଖରାପ୍ ହେଇଚି, ଇଟା ତମେ ଯଦି ଛିଙ୍କିବ। ଆପଣ ହଜବେଣ୍ଟ୍ କୁ ଜର ହେଇଯିବ। କି ଆପଣ ହଜବେଣ୍ଟ୍ ଯଉଠିକି କାମ କରିବାକୁ ଯାଉଚନ୍ତି, ସେଇଠି କଣ ହେଲା ଆଉ କାହାକୁ ଜର ହେଇଯିବ ଠିକ୍ ଅଛି। ନିଜ ଦେହକୁ ନିଜେ ଜଗନ୍ତୁ। ଆଉ
ଚାଲ୍ଚି ସବୁ ସଂସ୍ଥା ଏମ୍ତି ଚାଲିଚି।
ଆଜ୍ଞା।
ଆଉ ବର୍ଷା ତ ଆମର ତିନି ଦିନ୍‌ ହେଲାଣି। ବ ଏମିତି ଲାଗିିକି ରହିଚି, ବର୍ଷା ଘରୁ ବାହାର କରେଇ ଦଉନି। କୁଆଡ଼େ ଯିବୁ, ସବୁ ଖାଇ ବିି ବସିଚୁ, ଘରେ ପକୁଡ଼ି ଫକୁଡ଼ି ଛଣା ହଉଚି, ବରା ଛଣା ହଉଚି।
ନା ନା ଆପଣ ଜାଣି ପାରୁନାହାନ୍ତି, ତେଲ ଦିନ୍‌ଷ ଅଧିକା ଖାଇଲେ ନିଜ ଦେହ ଖରାପ୍ କରୁଚନ୍ତି। ଠିକ୍ ଅଛି। ତେଲ ଜିନ୍‌ଷ ଏତେ ଖାଆନ୍ତୁନି, ବର୍ଷା ଦିନେ ଖାଲି କ'ଣ ଲୋକ କହିଚନ୍ତି କ'ଣ ନା ପକୁଡ଼ି। ଚାହା ସେଇଟା ଠିକ୍ ନୁହଁ ବର୍ଷା ଦିନେ।
ବର୍ଷା ରେ, ବର୍ଷା ଦିନେ କେବଳ କଦଳୀ ଆଉ ଚୁଡ଼ା।
ହଁ କଦଳୀ, ଚୁଡ଼ା ଖାଅ ଠିକ୍ ଅଛି କିନ୍ତୁ ଚାହା ପିଅନି। କି ଯଉ ପକୁଡ଼ି କହି, ତେଲ ଦିନ୍‌ଷ ବେଶି ଖାଅନି। ତେଲ ଦିନ୍‌ଷ ଖାଇଲେ ନିଜ ଗ୍ୟାସ୍ ବଢ଼ିବ। ଠିକ୍ ଅଛି, ନିଜ ଦେହ ଖରାପ୍ ହଉଚି। ଆଉ ଆପଣ ଆମ ପାଟି ସୁୁଆ ପାଇଁ ଆମେ ଖାଇ ଦବା, ସେଇଟା ଠିକ୍ ନୁହୁଁ।
ହୁଁ, ଠିକ୍ ଅଛି ଠିକ୍ ଅଛି।
ହଁ!
ଆଉ ଙ୍କ ଖାଇଥିଲ, ଆଜି ଙ୍କ ଖାଇଥିଲ? କଙ୍କଡ଼ା ତକାରି।
ନାଇଁ ଆଜି ତ ଗୁରୁବାରେ ଆମର ଆଇଁଷ ନୁହଁ। ଏଆଡ଼େ ଭାତ ପଖାଳ ଭାତ ଆଉ କୁନ୍ଦୁରି ଆଳୁ ଭଜା। ଖାଇ ଥିଲୁ ଆଉ।
ଆଉ ଆଜି ତ ଗୁରୁବାରେ, ଯେକୌଣସି ଯାଣ୍ଚ ଓଡ଼ିଆ ମାନଙ୍କର ଗୁରୁବାର ବଡ଼ ଦି ଠିକ୍ ଅଛି, ଆଉ ଗୁରୁବାରେ ତ ଖିଆ ହେଲାନି। ଆଉ ଖିଆ ହେଲା ତ ଆଜି ଭା ପଖାଳ ଭାତ, କୁନ୍ଦୁରି ଆଳୁ ଭଜା ଆଉ। ବର୍ଷା ସକାସେ ତ କି ଛି, ରୋଷେଇ ବାସ ହେଇ ପା--ନି। ବର୍ଷାରେ ଚୁଲିରେ ତ କାଠ ଓଦା ହେଇଯାଉଚି, ନହେଲେ ଚୁଲି ଓଦା ହେଇ ଯାଉଚି, ଭଲରେ ତ ରୋଷେଇ ବାସ ହେଇପାରୁନି। ଅସୁବିଧା ସେମ୍ତି ଚାଲ୍ଚି ଆଉ। ଏ--ବର୍ଷା କଉ ଦିନ ଛାଡ଼ିବ? ଆମେ ଶୁଣ୍ ଥିଲୁ ଠାକୁର ଅଣସଣ ଘର୍ ରେ ପଡ୍‌ଲେ କଉଟି ଖରା ହୁଏ। ଗୁଳୁଗୁଳି ହୁଏ, ଦେଖିଲା ଳେ ଏଇଠି ବର୍ଷା ହଉଚି। ଯଉ ଦିନ ଠାକୁର ଗାଧେଇଲେ ସେଦିନ ବର୍ଷା ନାହିଁ।
ଭୁଲ୍‌ ଶୁ--ଚ, ଠାକୁର ଅଣସର ଘରେ ଏଇଥି ପାଇଁ ପସନ୍ତି ଠାକୁରଙ୍କୁ ଜର ହୁଏ ବୋଲି। ଠାକୁର